ହାଲୋ।
ଆଜ୍ଞା।
ଆଜ୍ଞା କଣ କରୁଥିଲେ?
ସନ୍ଧ୍ୟା ଟାଇମ ଟା ବସିଛି ଏବେ ଟିକେ ଆଉ।
ଓ ହୋ। ମୁଁ ବି ଏଇ ସନ୍ଧ୍ୟା ଟାଇମ ରେ ଘରେ ବସିଚି। ଆଜି ତ ମାନେ ପବନ ବି ନାହିଁ ଏପଟେ।
ବର୍ଷା ଟିକେ ହେଇ ଓଉଛି ବର୍ଷା ଉଠେଇଥିଲା। ଜୋରେ ବର୍ଷା ଉଠେଇକି ଆସିଥିଲା କିନ୍ତୁ ଘଡଘଡ଼ି ବିଜୁଳି ସେତେ ହେଲା ଅଥଚ ବର୍ଷା ହେଲା।
ଆଜ୍ଞା।
ହଁ ଆଉ ସବୁ ଭଲ?
ହଁ ହଁ କଣ ସନ୍ଧ୍ୟାବେଳେ ଆପଣଙ୍କର ବର୍ଷା ହେଇଥିଲା?
ହଁ ବର୍ଷା ଉଠେଇକି ଆସିଲା ଉଁ। ଘଡ଼ଘଡ଼ି ବିଜୁଳି ସହିତ ଜବରସ୍ତ ଉଠିକ ଆସିଥିଲା କଳା ମେଘ ଧରିକିରି ଆସିଥିଲା। ଯେମିତି ମୟୂର ନାଚେ ସେଇ ଟାଇପ ର ମଘ। କିନ୍ତୁ ବର୍ଷାର ବୁନ୍ଦେ ବି ମାଟିରେ ବି ପଡ଼ିଲାଣି।
ହୁଁ ହୁଁ ହୁଁ କୋଉ ଜାଗା କୋଉଠି ରହୁଛନ୍ତି ଆପଣ?
ନାଇଁ ସେ ତ ଜାଗା ମେନ୍ସନ ତ କହିଲେ ବୋଧ କଟିଯାଏ। ଥାବି ଗାଁରେ ରହୁଚୁ ଆଉ।
ହଁ ହଁ ହଁ ମୋର ବି ଏଇ ଟାଉନ ଉପରେ ମେନ୍ ଟାଉନ ଉପରେ।
ମେନ୍ ବଜାର ଉପରେ ଠିକ ଅଛି ଆମେ ଗାଁ ରେ ରହୁଛୁ ତେଣୁ କରି ଗାଁ ଲୋକେସନ ଗାଁର ବାୟୋ ପ୍ରଦୂଷଣ ବି ସେତେ ଆମର ନାହିଁ ଯେତିକି ଆପଣଙ୍କର ସହରାଞ୍ଚଳରେ ପ୍ରଦୂଷଣ ରହିବ। ମୋର ଗାଁ ରେ ଆମର ଏତେ ପ୍ରଦୂଷଣ ନାହିଁ। ଏୟାର ବି ଭଲ ଫ୍ରେସ୍ ରହୁଛି।
ସହରରେ ଆମେ ପରିବା ବି ଖାଉଛୁ କେମିକାଲ ମିଶା।
ନାଇଁ ବର୍ତ୍ତମାନ ହୋଉଛି କଣ ବର୍ତ୍ତମାନ ବି ସେଇ ବେ କେମିକାଲ ମିଶା ପରିବା ଗାଁରେ ବି ହେଇଯାଉଛି। କାରଣ ପ୍ରଡକ୍ସନ ବେଶୀ କାଲି ଗାଁରୁ ବି ହେଇକି ସହରକୁ ହିଁ ପଳେଇ ଯାଉଛି।
ହଁ ହଁ ତ ଆପଣ ମାନେ ନିଜେ ଚାଷ କରି ନିଜେ ଖାଇପାରିବେ ନା?
ହଁ ନିଜେ ଚାଷକୁ ନିଜେ ଖାଇବାଟା ଯୋଉଟା ଆମେ କରୁଛୁ ସେଇଟା କିନ୍ତୁ ନିତ୍ୟାନ୍ତ ମାନେ ଅ ତ୍ୟନ୍ତ ଉପଯୋଗୀ ଆମ ପାଇଁ ହେଇପାରୁନୁ। କାରଣ ସବୁ ଜିନିଷ ଉଡ଼ା ତ ଆଉ କରି ହେଇ ପାରୁନି। କିଛି କିଛି ବି ଅଲଗା ଉପରେ ବି ଡିପେଣ୍ଡ କରିବାକୁ ପଡ଼ୁଛି। ଯୋଉଡ଼ା କି କେମିକାଲ ବେଶୀ ପଳେଇ ଆସୁଛି। କେତେ ବି ଅବଶ୍ୟ ଅଭଏଡ୍ କରି ରହିବ। ଆଉ ଆଜି କାର ଯେମିତି ମେଡିକେସ୍ ମେକିକାଲ କେସ୍ ବି ହୋଉଛି। ପ୍ରାୟତଃ ଏଇ ଏଇ ଫୁଡ୍ ଜାତୀୟ ଜିନିଷ ରୁ ହିଁ ହଉଛି।
ହଁ।
ଲୋକମାନେ ସୁଧରୁ ନାହାନ୍ତି। ଇନ୍କମ ସୋର୍ସ ରେ ପଛରେ ଭାବୁଛନ୍ତି।
ଲୋକମାନେ ଗଛ କାଟିକି ଘର ବନଉଛନ୍ତି କାରଖାନା ବନଉଛନ୍ତି। ଏସବୁ ବନେଇଲା ବେଳକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଉଛି। ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଲା ବେଳକୁ ପ୍ରକୃତି ତାର ରୂପ ପୁଣି ଦେଖଉଛି।
ଏତେ ଭବିଷ୍ୟବାଣୀ ହେଲା ପରେ ମଧ୍ୟ ଏ ରେଡିଓ ମାଧ୍ୟମରେ ହଉଛି। ଟିଭି ମାଧ୍ୟମରେ ହଉଛି। ଖବର କାଗଜ ମାଧ୍ୟମରେ ହଉଛି। ଲୋକ ଶିକ୍ଷିତ ଲୋକ ଅଛନ୍ତି। କରୁଛନ୍ତି ଜଣେ ଶିକ୍ଷିତ ଲୋକ ଚାହିଁଲେ ବୋହୁତ ଲୋକଙ୍କୁ ସେବି ଚେଞ୍ଜ କରାଇ ପାରିବ। କିନ୍ତୁ ଯଦି ଶି ଶିକ୍ଷିତ ଲୋକ ଏଇଭଳିଆ ମନୋଭାବ ରଖିବେ ମାନେ କୌଣସି ଲୋକ ସେ ଦାୟିତ୍ଵ ହୀନତା ରେ ଗୋଟେ କଥାଟା କାହାକୁ ସହଜରେ ବୁଝେଇବେନି। ନିଜ କର୍ମରେ ଲାଗି ରହିଲେ ତାହେଲେ ଗାଁ ଗହଳି ଲୋକ ସେ କରିବେ କଣ ଏ
ଲୋକ ଆଜିକାଲି ସଚେତନ ହଉନାହାନ୍ତି। ଲୋକ ଆଜିକାଲି ନିଜର ସୁବିଧା ଦେଖୁଛନ୍ତି।
ହଁ ସ୍ୱାର୍ଥପର ସେଲଫିସ୍ ହେଇ ଯାଉଛନ୍ତି ଅଧିକ ଯୋଉଥିପାଇଁ କି ଆମେ ଜଣଙ୍କ ପାଇଁ ସମସ୍ତେ ହିଁ ଭୋଗିବାକୁ ପଡୁଛି।
ଆଜ୍ଞା। ଆଜି କାଲି ଦେଖୁନାହାନ୍ତି ରୋଡ ଆକ୍ସିଡେଣ୍ଟ ରେ ବି ଲୋକ ତାଙ୍କୁ ମେଡିକାଲ ନବା ବଦଳରେ ଭିଡିଓ ବନଉଛନ୍ତି ଫଟୋ ଉଠଉଛନ୍ତି। ଲୋକ ଆଜିକାଲି ନିଜ ସ୍ୱାର୍ଥ ନିଜେ କେମ୍ତି ତାକୁ ମାନେ ନିଜ ଫଲୋର୍ସ ବଢେଇବେ କି କଣ ସେଇଭଳିଆ ହିଁ ରହୁଚନ୍ତି।
ହଁ ସେ ଯୋଉ ବ୍ଲଗ୍ ବନଉଚନ୍ତି ଏଗୁଡା ସେଗୁଡା ଏତେ ମତେ ପସନ୍ଦ୍ ପାଏନି। ମୋତେ ଭଲ ଲାଗେ ଆ ଲୋକର କଣ କାମଟା ହଉଛି। ସେ କାମ ଟାକୁ କେମିତି ଲୋକ ଲୋଚନକୁ ଆଣିବା କି ଜଣେଇବା କି କାହାକୁ ସାହାଯ୍ୟ କରିବା ସେଇ ଟାଇପ କାମ ମତେ ଭଲ ଲାଗେ। ଅଦ୍ରୱାଇଜ୍ କାହାକୁ କମେଣ୍ଟ କରି କହିବା ନିଜସ୍ଵରେ କାହାକୁ କମେଣ୍ଟ କରି କହିବା। କି ଏଇଭଳିଆ ଭାବନା କୁ ମତେ ଭଲ ଲାଗେନି।
ନାଇଁ କେତେ ଜଣେ ଅଛନ୍ତି ଭଲ ବ୍ଲଗ ବନଉଛନ୍ତି। ଯୋଉଟା କି ମାନେ ଆପଣଙ୍କୁ ଦେଖିବାକୁ ବି ଇଚ୍ଛା ହବ ଭଲ ବି ଲାଗିବ। ବାକି ଆଉ ସବୁ ଏମିତି ବ୍ଲକ ମନଉଛନ୍ତି ସେମାନଙ୍କୁ ମାନେ ତଥାପି ସେମାନଙ୍କର ଲୋକ ଫଲୋର୍ସ ବଢି ଯାଉଛନ୍ତି। ସେମାନଙ୍କ ଲୋକ ଭଲ ପାଉଛନ୍ତି ସେମାନଙ୍କର ଲୋକ ବ୍ଲକ ଗୁଡାକ ଦେଖୁବିଛନ୍ତି। ଆଜିକାଲି ଆଉ ଆଜ୍ଞା।
ପଢାପଢୀ ସବୁ ଚାଲିଥିବ ଠିକ୍ ଠାକେ। ଘରେ ସମସ୍ତେ ବି ଭଲ ଥିବେ ଘରେ ସମସ୍ତେ ଭଲ ବି ଥିବେ।
ହଁ ହଁ ଘରେ ଭଲ ଅଛନ୍ତି ଆପଣ କଁ ପଢାପଢି କରିଛନ୍ତି?
ଈ ବୋହୁତ୍ ବର୍ଷ ହେଇଗଲାଣି ଦି ହଜାର ପନ୍ଦର ବ୍ୟାଚେ ରୂ ସରିଯାଇଚି‌। ଜେନାଲି ବସିଛି ଆଉ ମୁଁ ଟିକେ ପ୍ରକୃତି ପ୍ରେମୀ ପ୍ରକୃତି ହିଁ ଗଛ ଫଛ ଲଗେଇବା। ସେ ଶାଳ ଆମ୍ବ ଗ ହଉ କି ଯାହା ହଉ ବାଡି ବଗିଚାରେ ଟିକେ କାମ କରିବା ଏଇଭଳିଆ ଜାତି ମ ଟେ ଭଲ୍ ଲାଗେ।
ଆଛା ଦି ହଜାର୍ ପନ୍ଦର ଆପଣ ଗ୍ରାଜୁଏସନ୍ ସର୍ଲାଣି?
ଆଜ୍ଞା ମୁଁ ଆକଚାଲି ନାଇନ୍ଟି ଏଈଟ୍ ରେ ମୁଁ ନାଈନ୍ଟି ଏଠି ବ୍ୟଚ୍ ର ମେଟ୍ରିକ୍।
ଅ ହୋ।
ନାଇନ୍ଟି ଏଈଟ୍ ବ୍ଯାଚ ମେଟ୍ରିକି ଲେଟ୍ ହେଇଗଲା ତ ନାଇନ୍ଟି ପରେ ଏ ପ୍ଲସ୍ ଟୁ ଟା ହେଇଗଲା ଟୁଥାଉଜେଣ୍ଡ୍ ପ୍ଲସ ଟୁ ସଲା ପରେ ବହୁତୁ ଗ୍ୟାଫ୍ ହେଇଗଲା। ୟା ପରେ ଦେଅ ବାରେ ସେକେଣ୍ଡ୍ ଟାଇମ୍ ଆଡ୍ମିସନ୍ କରିବେ। ପନ୍ଦରେ ପାସ ଆଉଟ୍ ହେଇ
ଅହ।
ସେମ୍ତିଆ ଆପଣଙ୍କ ପଢ଼ା ପାଢ଼ୀ ଆ ତା ନାଇ ଶେମ୍ତି ପ୍ରଫେସ୍ନାଲି ଗୋଟେ କଲେଜେରେ ଡାଟା ଏଣ୍ଟ୍ରି ଅପରେଟ ଭାବରେ କାମ ନ କରିବାକୁ ପଡୁଛି।
ଆଛା। ମୋର ଏମିତି ପ୍ଲସ୍ଟୁ ସରିକି ପ୍ଲସ୍ଥ୍ରୀ ବି ସରିଗଲା। କମର୍ସ ରେ କୋଡିଏ ରେ। ତାପରେ ଏମ ବି ଏଚ୍ ଆର୍ କଲି ଦିଇ ହଜାର୍ ଚବିଶ ଆମର ସାରିଛି। ତାପରେ
ଆଉ ଯେହେତୁ ଆପଣ ଏସେ ଏଚ୍ ଅ ଏଚ୍ ଆର୍ ମାଧ୍ୟମରେ କର୍ଚନ୍ତି ଭଲ ହେଲା ଇଉମନ୍‌ ବେଡ୍ ସିପ୍ ରେ ଆପଣ କରୁଚନ୍ତି ମାନ କିଛି ତେ ଲ ମାନବିକତା କଥା ରହିବ ନିହାତି ଆ
ହଁ ନାଇଁ ସେଇଟା ଏଚ୍ ଆର୍ ରୂପରେ ମୋର ଥିଲା ହିଁ। ଫାଷ୍ଟ୍ ରୁ ଇଣ୍ଟ୍ରେଷ୍ଟ୍ ଯେ ଏମ୍ ବିଏ ଏଚ୍ ଆର୍ ଉପରେ କରିବି ବୋଲି। ତ ସେଇଥିପାଇଁ ବାକି କମ୍ପାନୀ ଏମ୍ତି ଜବ୍ ଫବ୍ ମ ମିଳୁଛି ବଟ୍ ଯୋଉଭଳିଆ ନିଜ ମନ ପସନ୍ଦର ଜବ୍ ଯେମତି ସେଇଭଳିଆ ଜବ୍ ମିଳୁନି।
ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, କେବେ ମନ ସ୍ଥିର କରଛନ୍ତି ନା କରନ୍ତିନି?
ଜଗନ୍ନାଥ ଦର୍ଶନ ପାଇଁ ଲାଷ୍ଟ ଦୁଇଥର ହେଲାଣି ମୁଁ ପୁରୀ ଯାଉଛି ବଟ୍ ଜଗନ୍ନା ତ ଙ୍କୁ ଦର୍ଶନ ହେଇପାରୁନି ସୀବିଚ୍ ରେ ବୁଲିକି ପଳେଇ ଆସୁଚି। ମାନେ ଡୋର କୁହନ୍ତିନି ଡୋର ନ ଲାଗିଲେ
ହଁ ହଁ ଡୋର ନ ଲାଗିଲ ଜଗନାଥ ଦର୍ଶନ ଦେଖା ହି ମିିଳିବନି ଠିକ ମୋ ଲାଇଫ ରେ ସେମିତି ହେଇଛି କୁହନ୍ତୁ।
ମୁଁ କଇଲି ସେୟା, ଦିଇଥର ଯାଇକି ଆସିଲେଣି କିନ୍ତୁ ଜଗନ୍ନାଥ ଙ୍ଗର ଦର୍ଶନ ହିଁ ମିଳୁନି।
ମୋ ଲାଇଫ୍ ରେ ଏମ୍ତିକି ହଠାତ୍ କି ଥରେ ନବକଳବର ଯୋଉ ସମୟ ହଉଥିଲା ଆମର ଏଠି
ଆଜ୍ଞା।
ଏମ୍ତି ଜଣଙ୍କର ଠିକ୍ ସନ୍ଧ୍ୟା ବେଳ କଥା ଶୀତ ଲାଗୁଥାଏ, ରାତି ନଅଟା, ସାଡେ ନଅଟା ବେଳକୁ। ସେମିତି ମୁ ଫେରୁଥାଏ ଜଣଙ୍କର ଘରେ ବ୍ରହ୍ମ କମଳ ଫୁଲ ଫୁଟିଥିଲା।
ଓହୋ।
ଯେହେତୁ ବ୍ରହ୍କକୁମଳ ଫୁଲ ଫୁଟିଥିଲା ସିଏ ଆମକୁ ପ୍ରୋତ୍ସାହିତ କରି କହିଲେ କି ନାଇଁ ଗୋଟେ ପ୍ର୍ମକୁମ ଆପଣ ନେଇକି ଯଦି କିଏ ଆପଣଙ୍କ ଯଦି କିଏ ଚାହିଁ ନେଇକି ତାକୁ ଭଗବାନଙ୍କୁ ନେଇକ ଅର୍ପଣ କରିପାରିବ। ରାତି ସାରା ନରେ ଥଣ୍ଡା ଲାଗୁଛି ମ ବହୁତ ଶୀତ ଲାଗୁଛି ଏ ତେଣୁକରି କଣ କରାଯିବ, ମୁଁ ସେଇଟା ରାଜି ଯାଇଥିଲି ରାଜି ହେଗଲା ମୁଁ କେ ପରିକଳ୍ପନା କରୁନଥିଲଥିଲେ ଯେ ମତେ ବି ସେ ଭାଗ୍ୟ ଟା ମିଳିବ ବୋଲି ଏମିତି କି ନବକଳେବର ସକାଳ ପା ନବକରବଳେ ଠାକୁର ହେବେ ମହାପ୍ରଭୁ। ଆମର ଲୋକାଲ ଜଣେ ମନ୍ଦିର ଗୋଟେ ଜାଗାରେ ର ଅଛି ସେଇଠି ଆମେ ପାଞ୍ଚ ଜଣ ପିଲା ଗାଡି କରିକି ଗଲୁ ଗଲା ପରେ ମୁଁ କିନ୍ତୁ ଗଲା ପରେ ଉ ସେ
ହ।
ଗଲା ପରେ ସେଠିକି ମୁଁ ହେଇଛି କଣ ନା ଆମେ ସେ ପାଞ୍ଚ ଜଣ ଗଲା ଭିତରେ। ଯିଏ ପୂଜକ ଥିଲେ ସିଏ କହିଲେ ଅଲଗା ଲଞ୍ଚ କଣ ସବୁ ଡ୍ରେସ୍ ପତ ପିନ୍ଧି ଯାଇଥିଲେ। କିନ୍ତୁ ମୁଁ ରାତିରେ ଗାଧୋଇକିରି ଧୋତି ଧଳା ଧୋତି ସବୁ ପିନ୍ଧି ପଳେଇଆଇଥିଲୀ। ପୂଜକ ସେ ମତେ ଦେଖିକି କଲେ ନାଇଁ ଏଇ ବାବୁ ହିଁ ନେଇକି ଯିବେ ଠାକୁର ଙ୍କ ଫୁଲ ଦେ। ମୁଁ ସେଇଠି ପ୍ରଥମଥର ଜଗନ୍ନାଥଙ୍କୁ ଦେଖିଲି ଯେ ଆମ ଜଗନ୍ନାଥ ମହାପ୍ରଭୁ ସବୁଠୀ ଏକା। ସମାନ ପୁରୀ ଯାଆ ଇଏ ଟା ମନର ଭକ୍ତି ଥିଲା ସବୁ ଏକା କିନ୍ତୁ ଏତିକି ମୁଁ ସେଇଠି ପ୍ରଥମେ ହ ହତବାଘ ଠାକୁରଙ୍କ ମୁଁ ଏକଆ ପଶିଲି ହତବାଗ ହେଇଗଲି କଣ କହିବି ଠାକୁର କଣ ମାଗିବି ମତ ଭାବିକି ଯାଇଥିଲି।
ବ୍ରହ୍ମକମଳ ତ ଠାକୁରଙ୍କର ପସନ୍ଦ ବି।
ଉ ମୁଁ ସେ ଅପରଣ କରିଥିଲେ ଆଉ ସେକେଣ୍ଡ ଟାଇମ୍ ମୁଁ ଯେତେବେଳେ ନାଇ ସେଟା ହେଲା ମୋ ସେକଣ୍ଡ ଟାଇମ କଥା। ଫାଷ୍ଟ ଟାଇମ ଯେତେବେଳେ ମୁଁ ଥର ପୁରୀ ଯାଇଥିଲି। କେମିତି ହଠାତ୍ କିରି ଆମ ଘର ଲୋକ ସବୁ ଡିସାଇଡ କଲେ ମୁଁ ସବୁବେଳେ କଟକ ରେ ରହୁଥିଲି। ଘର ଲୋକ ସବୁ ଡିଶାଇଡ କଲେ କି ନାଇଁ ଆମେ ସବୁ ଟୁରିଷ୍ଟ ଯାଉଛୁ ଆସିବୁ ଦଶରା ର ଉଦଯାପନୀ ଥିଲା ସେଦିନ ଲାଷ୍ଟ ଭସାଣି ରା ରାତିରେ ମୁଁ ସେ ମୋର ଟିକେ ପହଞ୍ଚିଲେ ରାତି ସାଢେ ଗୋଟେ ବେଳକୁ ପହଞ୍ଚିଲେ ରାତି ସାଢେ ଗୋଟେରେ ଆମେ ଗାଡି କରି ଗଲା ବେଳେ ରାସ୍ତା ସାରା ସବୁଟି ଜାମ୍ ଏମତି ବୁଲି ବୁଲିକା ଠାକୁର ଙ୍କ ଡୋରି ଲାଗିଚି ବୁଲି ବୁଲି ବୁଲି ବୁଲି ଠାକୁର ପହଞ୍ଚିଗଲୁ ମୁଁ ଆମ ଘର ଲୋକଙ୍କର ସମସ୍ତେ ମୁ ଚପଲ ଜଗିଥାଏ ସେ ସମୟରେ। ଚପଲ ଜଗିଥାଏ ଯେ ସେମାନେ ଫେରିକି ଆସିଲେ ମୁଁ ଯେତେବେଳେ ଗଲି ଠାକୁରଙ୍କ ଦର୍ଶନ କରିବା ପାଇଁ। ସେମାନେ ସମସ୍ତେ
ସେମାନେ ସମସ୍ତେ ମତେ ଛାଡିକି ଅଲେଡି ପଳେଇ ଯାଇଛନ୍ତି ମୁଁ ଫେଲା ବେଳେ ଦେଖଲାଳୁ ସେଇଠାରଙ୍କୁ ମୁଁ ଯେତେବେଳେ ଗଲି ଠାକୁରଙ୍କୁ ପହଡ ପଡିି ଯାଇଥିଲା।
ଆଜ୍ଞା।
ଜଗନ୍ନାଥଙ୍କ ପହଡ ପଡି ଯାଇଥିଲା କିନ୍ତୁ ମୁଁ ପହଡ ପଡିବାର କିଛି ସମୟରେ ମୁଁ ସେଟି ବସିକି ରହିଲି। ଆଉ ଯେତେବେଳେ ପହଡ ଖୋଲିଲା ମୁଁ ପ୍ରଥମ ବ୍ୟକ୍ତି ହିଁ ଠାକୁରଙ୍କୁ ଦେଖିଲି। ସେଠି ମୁଁ ଗୋଟେ ଭାବ ବିହଳ ହେଇ ଯାଇଥିଲି ସେଠି ଗୋଟେ ମୁଁ ଭାବ ବିହଳ ହେଇ ଯାଇଥିଲି। ସେଇଟା ଠାକୁରଙ୍କ ଡୋରୀ ତାପରଠୁ ଅଥଚ ଆଉ ଥରେ ଗଲି ସେମିତି ମୋ ପୁଅ କୁ ନେଇକି ଦେଖେଇଲି ସେତେ ତାକୁ ମୁଁ କାନ୍ଧରେ ବସେଇ ଦେଖିଲି ସିଏ ଦେଖିଲା ଅଥଚ ମୁଁ ଟିକେ ଦର୍ଶନ କରିପାରିଲିନି ସେଟା ମୋର ଭାଗ୍ୟ ହିଁ ନଥିଲା। ଆଉ ସେକେଣ୍ଡ୍ ନାଇଁ ଯେବେ ଚାହୁଁଛି ବି ହେଇପାରୁନି।
ସେଇଟା କୁହନ୍ତି ଜଗନ୍ନାଥଙ୍କର ଯେତେବେଳେ ଡୋର ନଥିବ ତମେ ଯେତେ ଚେଷ୍ଟା କଲେ ବି ତାଙ୍କ ଦର୍ଶନ ହିଁ ମିଳିବନି। ତେ ଯେତେ ବି ଚେଷ୍ଟା କର ତମେ ତମେ ମନ୍ଦିର ଭିତରୁ ବି ଏଣ୍ଟ୍ରି କରିଦେବ ଜଗନ୍ନାଥଙ୍କ ଦର୍ଶନ ମିଳିବନି। ସେଇଟା ହଉଛି ତାଙ୍କର ଡୋର ନଥିଲେ।
ଆଉ ଘରେ ମଉସା ମାଉସୀ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା ମୋର ଗୋଟେ କଲ ଆସଛି ମୁଁ ପରେ କଥା କଥା ହଉଛି ଆଜ୍ଞା, ଆଜ୍ଞା ଧନ୍ୟବାଦ।